ହାଲୋ ହଁ କୁହନ୍ତୁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ କୁହନ୍ତୁ
କଣ କରୁଥିଲେ
ଏଇ ଆମେ ଟିକେ ଆଜି ଗଲେ କଣ କହିଲେ କାଲି ସ୍ନାନ ପୂର୍ଣ୍ଣିମା ଗଲା ତ ତ କାଲି ଟିକେ ପୁରୀ ଯାଇଥିଲୁ ପୁରୀ ଯାଇକି ଜଗା ଦର୍ଶନ କଲୁ ପୁରା ଗାଧେଇବାର ଶହେ ଆଠ ଜଳ ଗାଧୋଇବାର ଦେଖ ଥିଲୁ ଏବେ ଆସିକି ପହଞ୍ଚୁଛୁ ପୁରୀରୁ ମାନେ ଷ୍ଟେସନ ପାଖରେ ହେଇକି ପହଞ୍ଚିକି ଆସୁୁ ଆସୁ ତ ଆପଣ କଲ୍ କଲେ ଆଉ
ଓହୋ କି କି ପଣି ହେଥିଲା ତ
କଣ କହିଲେ
ଯାଇଥିଲେ
ଏଇ ପରିବାର ସହ ଯାଇଥିଲୁ ଆଉ କଣ
ଓ ହୋ ଭଲ ଭଲ କାମ ଟିକେ କରିଛନ୍ତି ଆଉ
ନିଶ୍ଚିନ୍ତ ନିଶ୍ଚିନ୍ତ କାଲି ସେଇ ବାହାରିଲୁ କେତେବେଳେ ସକାଳ ସକାଳ ତ ନୁହ ଭୋଅର ଚାରିଟା ପାଞ୍ଚଟାରୁ ବାହାରି ମାନେ ସ ସକାଳେ ପହଞ୍ଚିଲୁ ତାପରେ ଦେଖିକରି ଆଜି ପହଞ୍ଚୁଚୁ ଏବେ ଆଉ
ଆଉ କୁହନ୍ତୁ କଣ କଥା ହେଥିଲେ ଆପଣ ହେଲା କଣ ଜାଣିଥିଲେ କି ଆପଣଙ୍କର
ନା ନା ଚାଲିବୁ କଣ ମଁ ଅନ୍ୟ ସାଙ୍ଗମାନଙ୍କ ସହିତ ଟିକେ ବ୍ୟସ୍ତ ରହିଥିଲି ଯୋଉ କଣ କହିଲେ ଭୋଜି ଭୋଜି ସେମାନେ କରିବେ ବୋଲି କହୁଥିଲେ ତ ତାଙ୍କ ସହ ଟିକେ ସେଇ କଥାବାର୍ତ୍ତାାରେ ଇଏରେ ମୁଁ ଆପଣଙ୍କ କଥା ଭୁଲିଯାଇଥିଲି ଆପଣଙ୍କ ଅବଶ୍ୟ କଲ୍ ମଧ୍ୟ କରିଥାନ୍ତି ଭୋଜି ବିଷୟରେ ମାନେ ଆପଣଙ୍କୁ କହିବା ପାଇଁ କି ଆମର ଗୋଟେ ମାନେ ଏବେ ଯାଏ ଠିକ୍ ହେଇନି କୋଉଠି ଭୋଜି କରା ହବ କଣ କରା ହବ କିନ୍ତୁ ସବୁ ଜିନିଷ ପତ୍ର ସବୁ ଯଗାଡ଼ ଜଗାଡ଼ ଚାଲିଛି ଭାବୁଛି କି ଧଉଳିରେ ଭୋଜି କରାହେବ ବୋଲି
କୋଉ କୋଉ ସାଙ୍ଗ
ଏଇ ଆମର ଯେତିକ ସବୁ ଆମର ଏଇ ବନ୍ଧୁ ଯଉମାନେ ସବୁ ଏଇ କାମ କରୁଛନ୍ତି ସବୁ ସେଇମାନଙ୍କ ହ ପାଇଁ
ଓହୋ ମତେ ଲାଗିଲା ଆପଣ କହିବେ କୋଚି ଜିନିଷ
ନା ନା କୋଚିଂ ର ଆପଣ ଜାଣିନାହାନ୍ତି ଆମ କୋଚିଂ ଯୋଉ କୋଚିଂ ପିକ୍ନିକ୍ ନାଁରେ ଦେଖୁଛନ୍ତି ପିକ୍ନିକ୍ ନାଁରେ ଦେଖୁଛନ୍ତି ଅଟୋ ଘୋଡା ଗାଡିରେ ନେଇ ପଳଉଛନ୍ତି ସେମାନେ କଣ କରିବେ ଭୋଜି
ଏ ସେଇଟା ବି ଠିକ୍ କଥା କହିଲେ
ନିଶ୍ଚୟ ନିଶ୍ଚୟ ମୁଁ ପୁଣି ଠିକ୍ କହିବିନି କେ ଦେଖନାହାନ୍ତି ପିକ୍ନିକ୍ ନାଁରେ ଆପଣ କଉଠି ଖଣ୍ଡଗିରି ପାଖକୁ ନେଇକି ପଳେଇଲେ ନା କଣ
ମତେ ବି ନେବେ ଆଜ୍ଞା ଆପଣଙ୍କୁ ନେଇଯାଇଥିଲା ଆପଣଙ୍କୁ ଆମେ ଉଦ୍ଧାର କରିକି ଆଣୁ
ହଁ ହଁ ମିଛ କଥା ଆପଣ ଖାଲି କୁହନ୍ତୁ ମୁଁ ମୁଁ ତ ଯାଇ ହିଁ ନଥିଲି ଆପଣ ମତେ ଯଦି ଫଟରେ ଯଦି ଆପଣ ମତେ ପ୍ରମାଣ ଦେଖେଇଦେବେ ମୁଁ ସତ କଥା କହୁଛି ଆପଙ୍କ ଆଗରେ ତାଳି ମାରି ନାଚିବି
ଆପଣଙ୍କଟା ଦରକାର୍ ଆପଣ ମାରିକି ଫୋଟ କଣ ଆଜ୍ଞା କହିବୁ ଫଟୋ ତ ଆମେ ନିଜେ ଉଠେଇନଥିଲୁ
ବ ବନ୍ଧୁ ଜାଣି ପାରୁନାହାନ୍ତି ଅପମାନଜନକ ହେଇଯାଉଛି ଟିକେ
କଣ ଫଟୋ କହିଲିପା ଆଉ କିଛି ତ କହିନି।
ନା ନା ଆପଣ କହିଲେ ଧନ୍ଦା କଥା କହିଦେଲେ ନା ସେ ତ ଆପଣ ଟିକେ ମାନେ ବ୍ୟକ୍ତିଗତ ପଳଉଛନ୍ତି ମୁଁ ସେ ପାଇଁ କଥା କହିଦେଲି ଆପଣକୁ ଜଣେଇଦଲେ ଆଗୁଆ। ଆପଣ ଏମିତିରେ ବି ଆପଣ ଜାଣିଛନ୍ତି ଆପଣଙ୍କ ସହ କଥା ହେଲେ ହିଁ ଆମର ମାନେ ବେଶୀ କ୍ଷୟକ୍ଷତି ହେଉଚି ତ
ଆ ଆପଣ କେହି କଥା ହଉଛନ୍ତିି କହିଲେ
କଣ କହିଲେ?
ତାହାଲେ ଆଉ କାଇଁ କଥା ହଉଛନ୍ତି ମୋ ସହିତ।
ନା ନା କଥା ହେବିନି କେମିତି ଆଉ କଣ ତାପରେ କଣ ଭୁଲିଯିବୁ ନା କଣ ପଇସା ଆଗ ନା ବନ୍ଧୁତା ଆଗ।
ପୁରା ହୃଦୟ କଥାଟି କହିଲେ। ଆପଣ ପଇସା
ନା ନା ସେଇ ପଇସା ଆସିଯାଇଛି ବୋଲି ତ ଏବେ ବନ୍ଧୁତା କଥା ମନ ପଡ଼ିଲା ଆପଣ ଜାଣିପାରୁନାହାନ୍ତି ଆଉ।
ଓହୋ ସେଇଆ ଆଉ ସେଥିପାଇଁ କଥା ଆଉ ବୁଝିଲେ ଆପଣ
ନା ନା ସେମିତି କିଛି ନାହିଁ ନା ନା ସେମିତି କିଛି ନାହିଁ ସେମିତି କିଛି ସେ ଆପଣ ଭାବନ୍ତୁନି।
ହେ ଆପଣ ଯାହା ହଉଛନ୍ତି ମୁଁ ତାକୁ ଏଇଠି ପରିପ୍ରକାଶ କରିପାରିବିନି। ଆପଣ କେବେ ସାମ୍ନା ସାମ୍ନି ଦେଖା ହୁଅନ୍ତୁ କିମ୍ବା ମତେ ଅଲଗା କୋଉଥିରେ କଥା ହୁଅନ୍ତୁ ମୁଁ ଆପଣଙ୍କୁ ପରିପ୍ରକାଶ କରିବି କଣ କଣ ଆପଣ
ବାହାରକୁ ଯାଇଛନ୍ତି ଜାଣିଲେ ଆପଣ ଯୋଉ ମାମୁ ଘର ଯୋଉ ଆମେ ଯାଇଥିଲୁ
ଆଜ୍ଞା।
ଆଜ୍ଞା ତ ଆପଣଙ୍କ ମାନେ କଥାଟା ବୁଲିବାକୁ ପଡିଲାନି ନହେଲେ ଆପଣ ଆମର ଅସୁବିଧା ହେଇଥାନ୍ତା।
ଆଜ୍ଞା ବୁଝିଲି ବୁଝିଲି।
ହଁ ଆଉ ଆପଣଙ୍କର କଣ ଆଜି ମାନେ ଆପଣ କଣ ସ୍ନାନ ପୁର୍ଣ୍ଣିମା ଦେଖିବାକୁ ଗଲେନି?
ନାଇଁ ଆଜ୍ଞା ମୋର ଡ ଡୋରି ଲାଗିନଥିଲା ତ ମୁଁ ଯାଇପାରିଲିନି ଆଉ।
ହୁଁ ତେବେ ତ ଶୁଣି ଟିକେ ବେଶ ମନ ଦୁଃଖ ହେଲା ଆପଣ ଯାଇପାରିଲେ ନାହିଁ ଆ ଆପଣ କଣ ର ରଥଯାତ୍ରାରେ ଯିବେ ନା ସେଇ ସେଇଟା ହିଁ କହିବେ ଆଉ ଡୋରି ଲାଗିଲାନି ବୋଲି।
ନାଇଁ ମୋର ତ ଇଚ୍ଛା ଅଛି ଯିବା ପାଇଁ ଦେଖାଯାଉ କଣ ହଉଛି ଆପଣ କଣ ଯାଉଛନ୍ତି?
ହଁ ଆମର ଯିବାର ତ ସମ୍ଭବତା ରହିଛି କିନ୍ତୁ ଆପଣଙ୍କର କଣ ଘରେ ଛାଡିବେ?
କେତେ ଦିନ ପାଇଁ ଆମେ ଯିବା କି
ସେଇ ଦୁଇ ଦିନ ପାଇଁ।
କିଏ କିଏ ଯିବା ବୋଲି କହୁଛନ୍ତି ଆପଣ?
କେହି କେହି ଯିବାର କଣ ସମ୍ଭାବନା ଠିକ ନାହିଁ ଏପଟୁ ଆମର କହୁଛନ୍ତି ୟୂବରାଜ ଘର ଯିବାର ଇ ଇଚ୍ଛା ଅଛି ରାହୁଲଙ୍କର ଯିବାର ମଧ୍ୟ ଇଚ୍ଛା ଅଛି। ସାଇସରାସ୍ ତ ଏମିତିରେ ଯିବେ ତାଙ୍କୁ ତାଙ୍କର ତ କିଛି କାମ ନାହିଁ ସେ ତାଙ୍କୁ କହିଦେଲେ ସେ ପଳେଇବେ।
ଇଛା ଇଛା କଥା ଆପଣ କଣ କହୁଛନ୍ତି? ମୋର ବି ଆଜ୍ଞା ସେମିତି ଇଚ୍ଛା ଥିଲା ମହେନ୍ଦ୍ରଗିରି ଯିବା ପାଇଁ କିନ୍ତୁ ମୁଁ ଯାଇ ପାଇଲିନି ଇଚ୍ଛା ତ ମରିଯିବ
ସେଥିପାଇଁ ତ ମୁଁ ଆପଣଙ୍କୁ କହିଲି କି ଆପଣ ଘରେ ରାଜି ହେବେ ନା ନାଇଁ। କେବଳ ଆପଣଙ୍କ ଘରେ ଏ ସବୁ ବିଷୟରେ ଆମର ରଥଯାତ୍ରା ପଡୁଛି ଜୁଲାଇ କେତେ କହିଲେ ଜୁଲାଇ ଷୋହଳରେ ପଡୁଚି।
ଷୋହଳ
ଆଜ୍ଞା ତ ମୁଁ ଭାବୁଥିଲି କି ଜୁଲାଇ ଷୋହଳ ଜୁଲାଇ ଷୋହଳ ନା ଛବିଶ୍ ମୋର। ଠିକ୍ ସେ ମନେ ପଡୁନି ଆପଣ ଟିକେ କିଛି କହୁଥାନ୍ତୁ, ମୁଁ ସେତିକି ଭିତରେ କ୍ୟାଲେଣ୍ଡର ଟି ଦେଖିକି ଆସୁଛି ରହନ୍ତୁ।
ଆଜ୍ଞା -ଆଜ୍ଞା ନିଶ୍ଚିତ ଭାବରେ ଯଦି ଜୁଲାଇ ଷୋହଳ କି ଷୋହଳ ହେଲେ ତ ଭାବିବି ନିଶ୍ଚିତ।
ପଡୁଚି ରଥଯାତ୍ରା।
ଆଚ୍ଛା ଆଚ୍ଛା ହଉ ଦେଖିଆ ମୁଁ ଆପଣଙ୍କୁ କହିବି। ରହିବା କାହିଁକି ଯାଇକି ଆସିପାରିବନି।
ଯାଇକି ତ ଆସି ହବନି ବନ୍ଧୁ କାରଣ ଦେଖ ତୁମେ ନିଜେ ଦେଖ ଆମେ ରଥଯାତ୍ରା ପୂର୍ବରୁ ଯଦି ଆମେ ନଯିବା ରଥଯାତ୍ରା ଦିନ ଯିବା ସେଦିନ କୌଣସି ଗାଡି ଘୋଡା ଆମକୁ ମିଳିବ ନାହିଁ। ଆଉ ଯଦି ବି ମିଳିବ ସେ ବୋହୁତ୍ ସମୟ ଲାଗିଯିବ କେବଳ ପୁରୀରେ ପହଞ୍ଚିବା ପାଇଁ ଏବଂ ପୁରୀ ଠାରୁ ମାନେ ପ୍ରାୟ କେତ୍ କେତେ କିଲୋମିଟର ପର୍ଯ୍ୟନ୍ତ ମାନେ ରାସ୍ତା ବନ୍ଦ ହେଇକି ଥିବ। କହିବାକୁ ଗଲେ ବଡଦାଣ୍ଡ୍ ମାନେ ଯୋଉଁ ବସଷ୍ଟାଣ୍ଡ୍ ଯାଏ ମଧ୍ୟ କିଛି ବସ୍ କଣ? ଟୋଟାଲି ବସ୍ ସେଦିନ ନ ଚାଲିପାରେ କାରଣ ସେଦିନ ମାନେ ବୋହୁତ୍ ବୋହୁତ୍ ବାଟ ପର୍ଯ୍ୟନ୍ତ ସବୁ ବାଟ ବନ୍ଦ ହେଇକି ଥିବ। ଯାନବାହାନ ସବୁ ସେମାନେ ବନ୍ଦ କରିଦେଇଥିବେ, ତ ଆମକୁ ଯାହାେଲେ ବି ଅତି କମ୍ ରେ ଛଅ ସାତ କିଲୋମିଟର ଚାଲିବାକୁ ପଡ଼ିବ ଆ ଆପଣ ତ କେତେ ଚାଲିପାରିବେ ଆପଣ ସେଇଟା ନିଜେ ଜାଣିଛନ୍ତି।
ନାଇଁ ମୁଁ ତ ଚାଲିପାରିବି ଆପଣ ମତେ ଗୋଟେ ସେ ଚାଲିବା ଉପରେ କେବେ ସନ୍ଦେହ କରିବି ମୁଁ ଦଶ କିଲୋମିଟର ପାଖାପାଖି ଚାଲିଚି।
ଓହୋ ସେଥିପାଇଁ ଆପଣ ଘରକୁ ଘରରୁ ବିନ୍ଦୁସାଗର ଆସିବା ପାଇଁ ଏତେ ସମୟ ତ ନିଅନ୍ତି ଆଉ।
ନାଇଁ ମୁଁ କଣ ଆପଣଙ୍କୁ କହେ ମୁଁ ବାହାରିଲି ତାମାନେ ନୁହକି ମୁଁ ବାହାରିଛିି। ମାନେ ମୁଁ ଶୁଣିଚି। ଆପଣଙ୍କୁ ଯେତେବେଳେ କୁହେ ମୁଁ ହାଟ ପାଖରେ ପହଞ୍ଚିଲି ତା ମାନେ ମୁଁ ହାଟ ଭିତରେ ପହଞ୍ଚିବି। ତା ମାନେ ମୁଁ ଘରେ ପେଣ୍ଟେ ପିନ୍ଧୁଚି ବୁଝିଲେ?
ଆପଣଙ୍କ ଏଇପରି ମାନେ ଦ୍ଵିତୀୟା କଥା ପାଇଁ। ଆ ସେଇ ଆମେ ଆଉ କଣ କରିପାରିବୁ ଆପଣଙ୍କର କିନ୍ତୁ କଣ କହିଲେ ଏଇ ଯୋଉଁ ରଥଯାତ୍ରା ପାଇଁ ଆମେ ଭାବୁଥିଲୁ କି ତା ପୂର୍ବ ଦିନ ଯାଇକରି ମାନେ ଯୋଉଁ ଦିନ ରଥଯାତ୍ରା ଅର୍ଥାତ୍ ଷୋହଳ ତାରିଖ ଦିନ ନ ଯାଇଁ ପନ୍ଦର ତାରିଖ ଦିନ ବାହାରି। ପନ୍ଦର ତାରିଖ ଦିନ ବାହାରି ଷୋହଳରେ ସେଠାରେ ଅନୁଷ୍ଠିତକୁ ଦେଖି ସତର ତାରିଖରେ ପ୍ରସ୍ଥାନ କରିଥାନ୍ତୁ।
ହୁଁ ତାହାଲେ ଯଦି ଏତେ ଭଲ ଆପଣ ରଖିଛନ୍ତି। ତାହେଲେ ମୁଁ ଆପଣଙ୍କୁ ଜଣେଇବି ଯିବାର ଅଛିକି ନାହିଁ।
ନିଶ୍ଚୟ ନିଶ୍ଚୟ କିନ୍ତୁ ମତେ ତ ମତେ ତ ଶହେ ପ୍ରତିଶତ ଲାଗୁଚି କି ଆପଣ ମନା ହିଁ କରିବେ ଶେଷରେ।
ଯଦି ଡୋରି ଲାଗିଗଲା ମନା କେମିତି କରିବି କହଲେ। ଯେମିତି ହୋଉ ଯିବାକୁ ପଡ଼ିବ ନା ନାଁ, ସେଇଟା ହୋଉଚି କଥା।
ଆପଣ ଟିକେ ନେଟୱାର୍କ ଆଭରେଜ୍ ଏରିଆ ଭିତରେ ଟିକେ ରହୁନାହାନ୍ତି କାରଣ ଆପଣଙ୍କର ଶବ୍ଦ ମୋତେ କଷ୍ଟ ଦେଉଚି।
ସବୁ କୋଉଚି ଯେଦି ଡୋର ଲାଗିବ ତାହେଲେ ମୁଁ ଯିବିନି କେମିତି କହିବି ଯିବାକୁ ତ ବାଧ୍ୟ ନା।
ତାହା ତ ନିଶ୍ଚିନ୍ତ ସତ କଥା କିନ୍ତୁ ଏଇ ଯୋଉଁ କଷ୍ଟ ଦୋଉଚି ଶବ୍ଦରୁୁ ଆପଣ କିଛି ମନେ ପଡ଼ିଲା ମୁଁ କାହାର ମୁଁ କଥା କହିଲି।
କାହା କଥା କହିଲେ?
ମୁଁ ଆମ ସାର୍ ଙ୍କ କଥା କହିଲି ଜୁଲୋଜ୍ ସାର୍ ଙ୍କ କଥା।
କିଏ କଣ ତାଙ୍କର କମ୍ କଷ୍ଟ ଦେଇଚନ୍ତି ବୋଲି କୁହନ୍ତି କିସ।
ଆରେ ସେ ବେଳେ ବେଳେ କଥା କଥାରେ କହିଦିଅନ୍ତିନି କି ତୁମର କଥାଟି ମତେ କଷ୍ଟ ଦେଉଚି।
ମାନେ ଗୋଟେ ବାପା ବି କଣ ହେଲା କହିଲେ ଭଲ ହେଇଚି ତାଙ୍କୁ କଷ୍ଟ ଦେଇଚି। ସେ କଣ ସୁଖ ପାଇଁ କି କଣ କରିଦେଇଥାନ୍ତେ କହିଲେ ଆପଣ ନିଜେ କହନ୍ତୁ କିଛି କରିପାର କିଛି କରିପାରିନଥାନ୍ତି।
କିଛି କରିପାରୁନଥାନ୍ତେ କିନ୍ତୁ ସେ ସାର୍ ଙ୍କର ମାନେ କଣ କହିଲେ ବହୁତ ଭଲ ସାର୍ ଟି ଆମର।
ଏଁ ଆପଣଙ୍କୁ ଭଲ ଲାଗନ୍ତି ମୋତେ ତ ଖରାପ୍ ଲାଗନ୍ତିି।
ନାଇଁ ସେଆମକୁ ଟିକେ ଭଲସେ ପଢେଇଥିଲା ଯାହା ହଉ ସେଥିପାଇଁ ମୁଁ ଓ କିଛି ତ କିଛି ତ ପରୀକ୍ଷାରେ ଲେଖି ପାରିଲି ତାଙ୍କ ସେଇ କଥା ଗୁଡ଼ିକ ସେଇ ସେଇ କଥା କଥା ଗୁଡ଼ିକ ପାଇଁ ହିଁ ମୁଁ ଆଜି ମାର୍କ ଆଣିପାରିଛି। କିନ୍ତୁ ଆପଣ ନିଜେ ଦେଖୁନାହାନ୍ତି ଆପଣ ତାଙ୍କ କଥା ଶୁଣିଲେନି ବୋଲି ଆପଣ ଋତୁ ପ୍ରବାହ କଥା ଲେଖି ଦେଇକି ପଳେଇ ଆସିଲେ।
ଛାଡ଼ ଲେଖିକି ନାହିଁ ଆପଣଙ୍କର ଯେତିକି ମୋର ସେତିକି। କଣ ଫରକ୍ ପଡ଼ିଲା କହିଲେ ଆପଣ ତାଙ୍କ କଥା ଶୁଣିକି।
ସେଇଟା ତ ନିଶ୍ଚିନ୍ତ ସତ କଥା କିନ୍ତୁ ଯଦି କିନ୍ତୁ ନିଜେ ଦେଖୁନାହାନ୍ତି ଆପଣ ଏମିତି ପରୀକ୍ଷାରେ ବହୁତ ସାରା ପିଲା ପରୀକ୍ଷା ଦଉଛନ୍ତି କିନ୍ତୁ ଯୋଉମାନେ ପରୀକ୍ଷାରେ ପଇସା ଦଉଛନ୍ତି ସେମାନେ ଅଧିକ ଥର ପାସ୍ କରି ଯାଉଛନ୍ତି ଯେମିତିକି ଆପଣ ଆମ ରାକେଶ ବାବୁକୁ ଦେଖି ଦିଅନ୍ତୁ।
ସିଏ ତ ଆଜ୍ଞା ମୂଳରୁ ଉତିନ୍ନ ହେଇପାରେନି।
ହଁ କାରଣ ତାଙ୍କ ଭାଗରେ ହିଁ ସେଇଟା ନଥିଲା। ଯେହେତୁ ଆପଣଙ୍କ ଭାଗ୍ୟରେ ଥିଲା ଆପଣଙ୍କ ତାହା ନମ୍ବରଟି ରହିଗଲା କିନ୍ତୁ ଆପଣ ନିଜ ଦେଖୁହାନ୍ତି ଆପଣଙ୍କର ବୁଦ୍ଧି କଣ ସେତିକି ଥିଲା ଆପଣ ସେତିକି ପାଇବା ଯୋଗ୍ୟ ଥିଲେ?
ଆଜ୍ଞା ମୋର ତ ସେଇଠୁ ଅଧିକ ପାଇାର ଯୋଗ୍ୟତ ଥିଲା।
ଓହୋ ଆପ ଆପଣ ଆପଣ ପୁଣି ସେ ଭୁଲ କଥାରେ ଆପଣ ରହିଯାଉଛନ୍ତି ଆଉ ଆପଣଙ୍କ ମାର୍କ ଦେଇକରି ହିଁ ସାର୍ ମାନେ ଭୁଲ କରିଛନ୍ତି।
ହଁ ଭୁଲ୍ କଥାରେ ଆଜ୍ଞା ମୁଁ ରହୁନି ଭୁଲ୍ କଥାରେ ଆପଣ ରହୁଛନ୍ତି। ଆଠ ମାସ୍ ହେଲାଣି ଆପଣ ଭୁଲ୍ କଥାରେ ରହି ରହି ଆସିଲେନି। ଆଜ୍ଞା ଆଜ୍ଞା କଣ ଆଠ ମାସ ହେଲାଣି ଆପଣ ଭୁଲ୍ ମିକ ରହିଛନ୍ତି ଆଉ କଣ କହିବି ଆପଣଙ୍କୁ।
ଆପଣ ମଧ୍ୟ ସେ ଆଠ ମାସ କଥା ଉଠେଇଲେ ଆପଣ ଆପଣଙ୍କୁ ଗୋଟେ ମାନେ ଇଏ ଲୋକଟିିଏ।
ଆଜ୍ଞା ଆଜ୍ଞା ମୁଁ ଭାରି ଭଲ ଲୋକ ଟିଏ ଜାଣିଛି ଆପଣ କିନ୍ତୁ ପରମ ଉଠା ଲୋକ ଏତେ ମିଠା ବ୍ୟକ୍ତି ଏତେ ମିଠା ବ୍ୟକ୍ତି ମୁଁ ମୋର ଜୀବନରେ କେବେ ଦେଖିନି
ନିଶ୍ଚୟ ନିଶ୍ଚୟ ଆପଣଙ୍କର ରସମଲେ ଇ ଠାରୁ ମଧ୍ୟ ମୁଁ ଅଧିକ ମିଠା।
ରଶମଲେଇ ରୁ ମନେ ପଇଲା ରଶ୍ମି ମୁ।
କଣ କହିଲେ ରଶମଲେଇ ରୁ କାହା କଥା ମନେ ପଡ଼ିଲା?
ନାଇଁ ମୁଁ ଶୁଣି ପାରିଲି ନାହିଁ ଆପଣଙ୍କ କଥାକୁ?
ରଶ୍ମି ରଶ୍ମି ବାବୁ।
ଓହୋ ରଶ୍ମିରଞ୍ଜନ୍ ବାବୁଙ୍କ କଥା ରଶ୍ମିରଞ୍ଜନ୍ ବାବୁଙ୍କ କଥା କଣ ହେଲା?
ଛାଡନ୍ତୁ ସମୟର ପରିଶମତି ଘଟିଲାଣି ମୁଁ ରଖୁଛି?
ଆଚ୍ଛା ହଉ ମତେ ଆରଥର କଲ୍ ମୋତେ କିହିବେ ଆଉ?